ହ୍ୟାଲୋ। ହ୍ୟାଲୋ।
ହ୍ୟାଲୋ ରାମ ରାମ ରାମ ରାମ ମ୍ୟାଡାମ ଜି।
ଜୟ ଜଗନ୍ନାଥ।
ହଁ କୁହନ୍ତୁ କଣ କରୁଛନ୍ତି?
କିଛି ନାହିଁ ଏମିତି ଯେ ଟ ବସିଛି ରେଷ୍ଟ ନଉଛି ଆଉ କାମ କିଛି ତ ନାହିଁ ଏବେ ଆଉ କଣ ସବୁ କରିଥିଲେ ରଜରେ?
କଣ ସେ କିଛି ଖାସ ନାହିଁ ବାସ୍ କାମ ଥିଲା ତ ତାପରେ ହିଁ ବ୍ୟସ୍ତ ଥିଲି ତାପରେ ସମୟ ହିଁ ନାହିଁ ରଜ ଏନଞଜୟ କରିବାକୁ।
ଆପଣଙ୍କ ପ୍ରଫେସନ କଣ ଥିଲା କି?
ହ୍ୟାଲୋ।
ମୁଁ କହିଲି ଆପଣଙ୍କର ପ୍ରଫେସନ କଣ ଅଛି ଯେ କାମ ରଜରେ କିଛି କରିପାରିଲେନି।
ସେଠ ସାର୍ ରଜରେ ହିଁ ପାସ୍ ଟିକେ କାମ ଥିଲା କଣ ଗୋଟେ ଟୁର୍ଣ୍ଣାମେଣ୍ଟ ଥିଲା ତ ଖେଳିବାକୁ ପଳେଇଥିଲୁ ଆଉ। ସେଥିପାଇଁ କିଛି ଇଏ କରିପାରିଲେ ସେଟା ବାସ ନାଇଁ କ୍ରିକେଟ ନାଇଁ ଭଲିବଲ
ଓହୋ। ଭଲିବଲ୍ ମାନେ କଣ ଯୁ ଡିଷ୍ଟ୍ରିକ୍ଟ ଲେବୁଲ ନା ବ୍ଲକ ଲେବୁଲ ନା ଷ୍ଟେଟ୍ ଲେବୁଲ ନା
ନାଇଁ ନାଇଁ ନାଇଁ ଦିଷ୍ଟିକ ଲେବୁଲ ପର୍ଯ୍ୟନ୍ତ ଯାଇଚି। ତାପରେ ଷ୍ଟେଟ ଲେବୁ ରେ ମେ ଧକ୍କା ମାରିହାରିକି ବାହାର
କାଇଁ କାଇଁ କଣ ହେଲା ଅସୁବିଧା କଣ ହେଲା? ଧକ୍କା ମାରି ବାହାର କରିଦେଲେ
ସେମିତି କିଛି ନାହିଁ। ଏୟାଷ୍ଟ୍ରଙ୍ଗ ଦରକାର ନା ମାନେ ଯେତେ ଆଗକୁ ଆମେ ବଢିବା ତାପରେ ଭଲ ଭଲ ଭଲ ଭଲ
ନାଇଁ ନାଇଁ ନେକ୍ସଟ୍ ଟାଇମ୍ ପ୍ରାକ୍ଟିସ୍ କରନ୍ତୁ ଷ୍ଟାର୍ଟ ଲକ୍ ପାଇଁ।
ନା ନା ସେଇଟା ତ ମୋ ପ୍ରଫେସନ ନୁହେଁ ସେଇଟା ହୋଉ ବାସ ଏମିତି ଫି ଟାଇ ରେ ଖେଳିଦିଏ। ରଜରେ ଯେହେତୁ ମ୍ୟା ଆଚ ଥିଲା ନା ମୁଁ ସେମିତି କି ଚାହିବ ଯେତେ କାମରେ ବ୍ୟସ୍ତ ରୁହେ କିନ୍ତୁ ଚାରିଟା ବେଳ ସମୟ ଟା ମୁଁ ବାହାର କରେ ଖେଳିବା ପାଇଁ ଆଜି ବର୍ଷା ହେଇଥିଲା ଦେ ସେଥିପାଇଁ
ତା ହଁ ତାପରେ ବି ସବୁବେଳେ ଖେଳିବା ବି ଗୋଟେ ମାନେ ବଡିର ଗୋଟେ ଫିଜିକାଲ୍ ଆକ୍ଟିଭିଟି କରିବା ସବୁବେଳେ ଦେହ ପାଇଁ ବି ଭଲ। ହ ଆଉ ଲୋକମାନୋନ ସବୁ ଯୋଉ ସବୁ ଖାଇକି ସବୁବେଳେ ଯୋଉ ବସିକି ରୋହୁଚନ୍ତି ସେଥିପାଇଁ ଭିନ୍ନ ଭିନ୍ନ ସବୁ ର ର ସବୁ ଆସୁଛି ଡାଇବେଟିସ୍ ହେଲା କି ଯୋଉ ଆ ଯାହା ସବୁ ଆସୁଛି କଣ ବେଶୀ ତ ଡାଇବେଟିସ ହୋଉଚି ଆଉ ମୋଟା ହେଇକି ବସିଚନ୍ତି ଆଉ। ହଁ
ହଁ ଡାଇବେଟିସ ତ ଏବେ ବହୁତ ସାରା ଲୋକଙ୍କୁ ଡାଇବେଟିସ ହୋଉଛି
ହଁ ସେଇ ମୁଖ୍ୟ କାରଣ ଏଇଥିପାଇଁ କେବେ ଗୋଟେ ଆକ୍ଟିଭ ଲୋକ କେବେ ତ କାଇଁ ହୋଇନି ସେଇ ଯୋଉମାନୋନ ଖାଲି ଖାଇକି ଶୋଉଚନ୍ତି। ସେତିକି ଆଉ ତାଙ୍କର କିଛି ଫିଜିକାଲ ଆକ୍ଟିଭିଟି କିଛିହନ କାଇଁ କୌଣସି ଗାଁ ଗାଁରେ ସ୍ତ୍ରୀ ଲୋକ କହିଲେ କି ମୁଲିଆ ମଜୁରିଆ ଲୋକ ତାଙ୍କର ତ କାଇହିଁ କିଛି ହଉନି କେବେ ଏବେ ମୁଁ ଶୁଣିନି ତାଙ୍କୁ ଡାଇବେଟିସ୍ ହେବାର ଯୋଉମାନେ ବେଶୀ ଖାଉ ଥିବେ ଆଉ ବେଶୀ ଶୋଉଥିବେ କି କଣ ମାନେ ବଡି ତାଙ୍କର ମୂଳରୁ ହଲୁନଥିବ।
ହଁ।
ଆଉ।
ଆପଣଙ୍କ ରଜ କେମିତି ଗଲା
ହଁ। ହଁ ଭଲରେ ତ ଯାଇଛି ଭୋଜି ହେଇଥିଲା ଡନ୍ସ ହେଇଥିଲା ଭଲ ଏଟରଟେଣ୍ଟ କଲୁ ଖେଳିଲୁ ବୁଲିଲୁ କିନ୍ତୁ ଟିକେ ଖରା ପାଇଁ ଅପସେଟ ରହିଗଲୁ ଖରା ବହୁତ ଏଇ ବର୍ଷ ତମେ ବେଶୀ ବୁଲାବୁଲି ତ ବେଶୀ କରୁନା ସେଇ ଚାରିଟା ପାଞ୍ଚଟା ଯାଇକି ବୁଲାବୁଲି ଯାହା କରୁ। ସକାଳୁ ଟିକେ ଯାଉ ଏଗାରଟରେ ପଳେଇ ଆସୁ ଖରା ହୁଏ ଗୋଟେ ଦିନ ଭଲ ଥିଲା। ଫା ତିନଟା ବେ ଖରା ହେଥିଲା ଆଉ ଦି ଦିନଟା ପୁରା ବହୁ ଜରେ ଗରମ ଆଉ
ହଁ ନାଇଁ ଲାଷ୍ଟ ଦିନ ବି ତ ଠିକ ଥିଲା ନା। ଫାଷ୍ଟ ଦିନ ଆଉ ଲାଷ୍ଟ ଦିନ ମେ ବି ଠିକ ଥିଲା। ହାଲୋ। ହାଲୋ। ହାଲୋ।